ଆଉ କଣ କରୁ ଗୁଡ ମର୍ଣିଂ ଗୁଡ ମର୍ଣିଂ। ଏଇ ଆସିଛି ଟିକେ ପୋହଳା ମାଛ କିଣିକି ନବାକୁ।
ପୋହଳା ମାଛ
ହଁ ଆଜି ଟିକେ ପୋହଳା ମାଛ କରିବା କଣ କହିଲ
ନଁ ଆସୁଣୁ ଯାଇ କିନା ପୋହଳା ମାଛ
ହଁ ପୋହଳା ମାଛ ସବୁଠୁ ବଢିଆ ମାଛ ଟେଷ୍ଟ ମାଛ। ଆଉ ତାର ସରୁ ସରୁ କଣ୍ଟା ବାହାରିବ ତାଥିରୁ। ଆସିଛୁ ସେଇ ପୋହଳା ମାଛ ଟିକେ ନେଇକି ଆଜି କରିବୁ ଆଉ।
ଘରେ
ନାଇଁ ଅଫିସ ରେ ଅଫିସ ରେ। ଆଉ ସେ ଅଫିସରେ କେତେ ଆଉ ଚିକେନ ଖାଇବା।
ହୁଁ ସେଇ ଚିକେନ ଖାଇ ଖାଇ
ହଁ ଚିକେନ ଖାଇ ଖାଇ ମନ ଇଏ ହେଇଗଲାଣି ଟିକେ ପୋହଳା ମାଛ କରିକି ଖାଇବା ଆଜି ଆଉ।
ଭଲ
ହଁ। କହିଲି ଚିକେନ ପାଇଁ ଆସିଥିଲୁ ମୁଁ କହିଲି ନାଇଁ ଟିକେ ଯିବା ପୋହଳା ମାଛ ନେଇକି ଯିବା ପୋହଳା ମାଛ ଆଜି କରି ଖାଇବା ସମସ୍ତେ କୁହନ୍ତି ପୋହଳା ମାଛ ଭଲ ଟେଷ୍ଟ ମାଛ। ପୋହଳା ମାଛ ଟିକେ ଆଉ ନାଲି ବୋରେଇ ମାଛ ଜାଣିଥିବ ନାଲି ବରେଇ ମାଛ ନାଲି ବରେଇ
ଏଇ ପିରାନ ମାଛ ଟାଇପ ର
ହଁ ହଁ। ନାଲି ବରେଇ ମାଛ ଜାଣିଛ ତ ମାନେ ତାର କଣ୍ଟା ଫଣ୍ଟା କିଛି ନାହିଁ ତାର ଗୋଟିଏ ଖାଲି କଣ୍ଟା।
ମୁଁ ଜାଣିନି
ଉଁ ଛୋଟ ଛୁଆ ଖାଇବାକୁ ଭଲ ମାଛ ମିଠା ମାଛ ଟା ଭଲ ଲାଗିବ ଖାଇଲେ।
ଜାଣିନି ନୂଆ ନୂଆ ଶୁଣୁଚି ତମଠୁ। ମାଛ ମୁଁ ଖାଲି ଯାନିଚି ବନ୍ଦ ମାଛ ଗୋଟେ ଆସେ ବି କିଣିକରି କରି ଆଣନ୍ତି ଆମ ଘର ପାଖା ପାଖି ତ ସେଇଠୁ ଆମ ଘର ଲୋକ କିଣନ୍ତି ନହେଲେ ଘରଲୋକ ଯୋଉ ମାସ ନା
ମା ମାଛ ତ କେତେ ମାଛ ଅଛନ୍ତି କଣ୍ଟିଆ ଅଛନ୍ତି କେରାଣ୍ଡି ଅଛନ୍ତି ଏ ଆଡୁ ଭାକୁର ଶେଉଳ ରୋହି ମାନେ ଖାଇବା ଉପରେ ଜୋରା ସବୁ। ର ସବୁ ମାଛ ଖାଇଥିବ ଆଉ।
ମୁଁ ମାଇ ମାଛ ବା ପା ଖାଉନି ମୁଁ ଖାଲି ଚିକେନ ଖାଉଛି। ସେଇଟା ବି କେବେ କେବେ ମୁଁ କହିବାକୁ ଗଲେ ମୁଁ ଗୋଟେ ନିରାମିଷ।
ଥରେ ଥରେ କେବେ କେବେ ବାଧ୍ୟରେ ଖାଇଦଉଛି ନ ହେଲେ ନାଇଁ।
ଆଚ୍ଛା ଆଚ୍ଛା।
ଯଦି ଘରେ କିଛି ଅଲଗା କିଛି କରିନଥିବେ ଭାତ ସହ ଚିକେନ ଝୋଳ କରିଥିବେ ତ ବାଧ୍ୟରେ ଖାଇବା ଲାଗି ପଡିବ ନା।
ତାହେଲେ ଆସ ଯିବା ଆମେ କାଲି ବୁଲି। ହୁଁ ବ୍ରହ୍ମପୁର ଯିବା କାଲି ଚାଲ ବୁଲି।
ଚାଲ।
ଝିଅର ଗୋଟେ ପରୀକ୍ଷା ଅଛି। ତାକୁ ନେଇକି ଯିବି ତ। ଯିବା ଏଠେ ବୁଲିକି ଆସିବା ବ୍ରହ୍ମପୁରରେ ଭଲ ଭଲ ଜାଗା ଅଛି ଟିକେ ଦେଖିକି ଆସିବା।
ଓହୋ।
ଆମର ଯିବା ଗୁଡିକଲ ତାରିଣୀ ଘାଟ। ମନ୍ଦିରଉ ମା ତାରିଣୀ। ସେଠିକି ଯିବା ଚିଲିକା ଯିବା। ଏକର ଗୋଟେ ଟାମ୍ପେରା ଲେକ୍ ଅଛି ଗୋଟେ ମାନେ ଆମର ବୋଟିଂ ଫୋଟିଙ୍ଗ କରିବା ପାଇଁ।
ହୁଁ ହୁଁ।
ସେଠିକି ଯିବା ଗୋପାଳପୁର ସିବିଚ୍ ଯିବା।
ହଉ ଆଉ।
ଆଜି ରାତି ଚାରିଟାରୁ ତ ବାହାରିବେ ଆଉ। ରାତି ଚାରିଟାରେ ବାହାରିଲେ ଝିଅର ପରୀକ୍ଷା ଅଛି ନଅଟା ବେଳକୁ। ଆମେ ଏଇଟା ଯାଇକିନି କଣ ତାର କ୍ରାଫ୍ଟ ଆଣ୍ଡ କଣ ଗୋଟେ ଯୋଉଥିରେ ଆମର ସବୁ ଚିତ୍ର ବିଚିତ୍ର କରା ହୁଏନି ପିଲା କରୁନାହାନ୍ତି। ସେ ଯୋଉ କଲେଜଟା ଅଛି।
ମୁଁ ଜାଣିନି ମ
ହୁଁ। ସେଇଠିକି ଯିବା ସେଇଠି ଆମର ଦେଖିକିନା ଆସିବା ସବୁ ଆଉ। ରାତି ଚାରିଟାରୁୁ ଗଲେ ଆମେ ଏଇଠୁ ପହଞ୍ଚିବା କେତେ ଆଠଟା ବେଳକୁ ପହଞ୍ଚିବେ। ସେ ଫ୍ରେସ ଫ୍ରାସ ହେଇକି ସେଠାରେ ଯିବ ପରୀକ୍ଷା ଦବ ପରୀକ୍ଷା ଦେଇକିନି ସରିଲା ପରେ ଆମର ଦଶ ତା ବେଳକୁ ତାର ସରିବ। ଦଶଟା ବେଳକୁ ଆମେ ତ ସେଇଠି ଥିବା ସେଇ କର ଆଡ଼କୁ ବୁଲାବୁଲି କରିକିନା ରାତିରେ ପହଞ୍ଚିବା ବାରଟା ଗୋଟା ବେଳକୁ। ଚାଲ ଯିବା ସେଇ କର ବୁଲିିବାଲିକି ଆସିବା ଆଉ। ନା ଆଉ କଣ କହୁଛ ନା ଘରେ ଛାଡିବେନି?
ଛାଡିବେନି କଣ ହେଇଛି? ମୁଁ କତ ବଡ ହେଇସାରିଲଣି ମ୍ୟାଚୁର୍ ହେଇସାରିଲିଣି ଛାଡିିବେନି ଘରେ
ଘରେ କୁହ ଯିବା ଯାଇକିନି ବୁଲିିବାଲିକି ଆସିବା ଆଉ। ଭଲ ଲାଗିବ। ଜାଗା ଦେଖିଲେ ସେକର ଗୋଟେ ଶାନ୍ତି ପରିବେଶ ଜାଗା ଦେଖିଲେ ଭଲ ଲାଗିବ ନାଉ। ଆ ଚିଲିକାରେ ଡଙ୍ଗାରେ ବସିକି ଟିକେ ଯାଇକି ମାଙ୍କୁ ଟିକେ ମା କାଳି ଯାଇକି ଟିକେ ଦର୍ଶନ କରିବା। ଆସିକି ସେଇଠୁ ଏପଟ ଗୋପାଳପୁର ସିବିଚ୍ ରେ ସେଇଠି ଭଲ ମାଛ ମିଳିବ ମାଛ ଟିକେ ସେଠି ଖାଇକି ଆସିବା।
ଆଚ୍ଛା ହଉ ଆଉ।
ଅକ୍ଟୋପସ୍ ଖାଇଛ ନା ନାଇ?
ନାଇଁ ଦେଖିନି ମୁଁ ଆଜି ଯାଏ ରିଅଲ ଲାଇଫ ରେ ଅକ୍ଟୋପସ
ଅକ୍ଟୋପସ୍ ଖାଇବ ଭଲ ବଢିଆ ଲାଗିବ ଆମେ ଅକ୍ଟୋପସ୍ ଖାଇଚୁ। ମୁଁ ଯେତେବେଳେ ପୁରୀ ହଁ ଯେତେବେଳେ ପୁରୀ ଯାଏ ଅକ୍ଟୋପସ୍ ଖାଇବାକୁ ମତେ ଭଲ ଲାଗେ।
କେମତି ଲାଗେ ତା ଟେଷ୍ଟ୍ ଟା?
ଟେଷ୍ଟ ଆମର ଅ ଲାଗିବ ଯେମିତି ମାଛ ଖାଉଛେ ଏଇ ଭଳିଆ ଲାଗିବ। ଟେଷ୍ଟ ଏତେ ଏମିତି କିଛି ଜଣା ପଡେନି ଯେ ଆମେ ଅକ୍ଟୋପସ ଖାଉଛେ କି ମାଛ ଖାଉଛେ ବୋଲି।
ଓହୋ ମୁଁ କେ ଦେଖିନି ମାନେ ଆଗେରେ କେବେ ଦେଖିନି ଅଟୋବସ ଗୋଟେ ଥାଏ କଣ ଟି ଭି କି ମୋବାଇଲ ରେ
ଚିଙ୍ଗୁଡି ମାଛଲ ଯେମିତି ଚଢେଇକି ଦିଆହଉଛି ଖାଇବାକୁ। ଭାଜିଦେଲେ ଯେମତି ସୁକୁଟି ଯାଉନି ପୁରା ହାଡ ହେଇକି ରହୁନି। ସେଇଭଳି ଆଉ ସେଇଟା ଖାଇବ ତମକୁ ଭଲ ଲାଗିବ ଅକ୍ଟୋପସ ଖାଇଲେ। ମୁଁ ତ ପ୍ରାୟ ପୁରୀ ଗଲେ ଅକ୍ଟୋପସ ଚିଙ୍ଗୁଡି ଆଉ ପ୍ଲସ କଙ୍କଡା ବଡ ବଡ କଙ୍କଡ଼ା ସେଇଟା ଖାଇବୁ ଭଲ ଲାଗିବ। ତମେ ଗୋଟେ ଥର ମୋ ସାଙ୍ଗରେ ଚାଲ ମୁଁ ତମକୁ ନେଇକିନି ସେରା ସବୁ ଖୁଏଇବି।
ନଆ କିନ ଖାଆନ୍ତି ମାନେ ଲୋକ ତ ଖାଆନ୍ତି ମୁଁ ଜାଣିଛି।
ହଁ।
କୁରୀରେ ମିଳେ କି ଅକ୍ଟୋପସ ଅକ୍ଟୋପସ ପୁରୀରେ ମିଳେ?
ପୁରୀରେ ମିଳୁଛି ଅକ୍ଟୋପସ।
ପୁରୀ ସମୁଦ୍ରରେ ଅକ୍ଟୋପସ ଅଛି ତାହେଲେ।
ହଁ ହଁ ନାଇଁ ଛୋଟ ଛୋଟ ଅଛନ୍ତି ବେଶୀ ବଡ ବଡ ନୁହଁ। ଆମର ଯେମିତି ଛୋଟ କଙ୍କଡା ଆସୁନାହାନ୍ତି। ସେଇଭଳିଆ ଆଉ।
ମାନେ ଛୋଟ ମାନେ ଏତେ ଛୋଟ।
ନାଇଁ ଏତେ ଛୋଟ ନୁହଁ ମାନେ କଙ୍କଡାଟା ଯେମିତି ଆମର ଗୋଟେ ଖାଇଲା ଭଳିଆ କଙ୍କଡା ଗୋଟେ। ବଡ ବଡ ଆସେନି।
ଓହୋ।
ସେଇ ବଡ ବଡ ଆଉ। ସିରା ପୁଣି ଗୋଟାକ କେତେ ଟଙ୍କା ନେଖେ ପାଞ୍ଚଶହ ଟଙ୍କା ଛଅଶହ ଟଙ୍କା।
ଅକ୍ଟୋପସ ଗୋଟିକ।
ହଁ।
ଆରେ ଭାଇ।
ଅକ୍ଟୋପସ ସବୁ ବିଚ୍ ରେ ମିଳୁନି ନା। ଆମର ଯୋଉ ଅଛି ଚୈତନ୍ୟ ଛକ ପୁରୀରେ ଯୋଉ ଚୈତନ୍ୟ ଛକ ଅଛି। ସ୍ୱର୍ଗ ଦ୍ୱାର ଆଗକୁ। ସେଇଠି ଜାଣିକିନା ଆମର।
ମୁଁ ଯାଇଛି ବାକି ସେ ଡେ ରେ ଯାଇଛି। ମୁଁ ନାଇଟ ରେ ଯାଇନି ସ୍ୱର୍ଗଦ୍ୱାର ଆଗକୁ। କେବେ ନାଇଟ ରେ ଯାଇନି। ମୁଁ ଡେରେ ମାନେ ଦିନରେ ଯାଇଛି।
ହୁଁ ଉଁ ନାଇଁ ଦିନରେ ତମେ ଥର ଗୋଟେ ଥର ପୁରୀ ଯାଅ। ନାଇଟରେ ରହିବ ସେଇଠି ସନ୍ଧ୍ୟା ବେଳକୁ ଯିବ। ଅକ୍ଟୋପସ ଯାହା ତମେ ଖୋଜିବ ସବୁ ମିଳିବ।
ହଁ।
ଯୋଉ ମାଛ କହିବ। ଆମର ଗୋଟେ ଆସୁଛି। ହ ଏଇ ମଛ କଲା ତା ନା ମନେପଡ଼ୁନି। ସେଟା ଗୋଟେ ମାଛ ଅଛି ଖାଇବ ଭଲ ଲାଗିବ ମାଛ। ହ ତମେ ଯିବା କଥା ତମର କଣ ହେଲା?
କୋଉ ଯିବା କଥା?
ପୁରୀ।
କେବେ
ଏବେ ଯାଉଥିଲ ପୁରୀ ପା।
ଏ ଯୁ ତ ଯୋଉ ଇଏ କୁ ସେ ବେଳକୁ ଯାଇଥାନ୍ତେ। ଅଲଗା ଲୋକ ଗଲେ ଭାରି ତ ଆମରଉ ଇଚ୍ଛା ହେଲା।
ଆଚ୍ଛା ଆଚ୍ଛା।
କେତେ ଖରା ହଉଥିଲା ପୁଣି ଏେ ଯୋଉ ଏବେ ପୁରୀ ରହିବାକୁ ସୁବିଧା ନାହିଁ ଭଲ।
ହ ହୁଁ ଏବେ ପୁରୀରେ ରହିବା ପାଇଁ ସୁବିଧା ହଁ ଅଛି ମତେ କହିବ ମୁଁ କଣ? ପରେ ଦେବି ର ମୁଁ ଆସି ହଁ। ଏଟା ଆମର ପୁରୀରେ ଜଣେ ଭାଇ ଜଣ ଅଛନ୍ତି।
ଦେଖ ନ ସେପ୍ଟେମ୍ବର ଆଡକୁ ଯିବାଉଛୁ ଆଉ
ହୁଁ ଆଉ ପୁରୀରେ ଭାଇ ଜଣ ଅଛନ୍ତି ତ। ତାଙ୍କୁ କହିଲେ ଯେ ତାଙ୍କ ସାଇଡରେ ଗୋଟେ ଲଜ ରହୁଛି ସେ ଯୋଉଠି ରହୁଛନ୍ତି। ଭାଇ ଆମର ଯୋଉ ଅଛମେ ପଲିସ ରେ ଯୋଉ କହୁଥିଲୁ ଅ ସେ ଅଛନ୍ତି ସେ ଯୋଉଠିରେ ରହୁଛନ୍ତି ତାଙ୍କ ସାଇରେ ଗୋଟେ ଲଜ ଅଛି। ସେଠି କହିଲେ ଆମେ ଯେତେବେଳେ ଯାଉ ତାଙ୍କୁ କହିଲେ ସେଟା ସାଙ୍ଗେ ସାଙ୍ଗେ ରୁମ ବୁକିଂ କରିଦଉ।
ଆଉ ହଉ
ଆଉ ପଲିସି ବାଲାଙ୍କ ପାଇଁ ତ ଆଭଲେବୁଲ ରୁମ୍ ଥିବ । ହଁ। ଆମେ ଗଲେ ହେଲା ଯାଇକି ଭାଇଙ୍କୁ ଫୋନ କରିଦବୁ ଭାଇ ଆମର ଗୋଟେ ରୁମ୍ ଦରକାର। ସେ ସେଇ ଅନୁସାରେ ସବୁ ରେଡି କରୁଛନ୍ତି। ଏମିତି ଜଣେ ଦି ଜଣ ହେଲେ ଯାଇକି ଆମେ ତାଙ୍କ ରୁମ ରେ ରହିଯାଉ। ପା
ଫ୍ୟାମିଲି ଫାମିଲି ଅଲଗ ଅଲଗା ଆଉ ନାହିଁ।
ହଁ। ଫ୍ୟାମିଲି ଫାମିଲି କଣ ଏମିତି ଧର ଛଅ ସାତ ଜଣ ଯିବେ ସାଙ୍ଗସାଥି ଯଦି ଆଉ। ତୁ କଣ ତାଙ୍କ ଏଇଟା ନେଇକି ରୁମ୍ ରେ ରଖେଇ ବୁ ବୋଲି। ସେ ଭାଇ ଭାଉଜ ଏକଲା ରହୁଛନ୍ତି ତାଙ୍କର ପୁଅ ଟେ ରହୁଛି। ଆଉ ଦି ଜଣ ହେଲେ କଣ ଗୋଟେ ଆଜେଷ୍ଟ କରିହବ। ଆ ତାଙ୍କର ତ ସେଠି ତ ଗୋଟେ ରୁମ୍ ଗୋଟେ କିଚେନ ଆ ଗୋଟେ ହଉ ଛି ନାଇଁ ନାଇଁ।
ପର୍ସନାଲ ମାନେ ନାରେଣ୍ଟରେ ନା ପର୍ସନାଲ?
ଏ ନାଇଁରେ ଏଣ୍ଟରେ ନା ସେଏ ସେଠି ତାଙ୍କର ଅବିକା ଡଉଟି ପଡିଛି ପୁରୀରେ। ଏଇନା ତିନି ବର୍ଷ ଏଠି ହଁ ରେଣ୍ଟ ସେଇ ଦବ ରେଣ୍ଟ ସେ ଦଉଛନ୍ତି ଆଠ ହଜାର ଟଙ୍କା
ଆଉ ଆଠ ହଜାର ଟଙ୍କ ମୋ ଆଡେ ବି ସେମତି ଆ ଗୋ ରେ ଅଛି। ଛଅ ହଜାର ଆଠ ହଜାର ଆମର ହେଲାନଣି କମ୍ପାନୀ ଦେବ।
ହଁ ଆଉ ସିଏ ସେଠି ଆଠ ହଜାର ହେଲା ବେଳକୁ କମ୍ ହେଲାଣି। ତାପରେ ଗଲେ ସେଇ ଗୋଟେ ରୁମ୍ ଆଉ କିଚେନ୍ ଲାଟ୍ରିନ୍ ବାଥରୁୁମ୍ ଡାଇନିଂ ଆଉ। ଆମେ ଯେତେବେଳେ ଗଲେ ଆଉ କଣ ତାଙ୍କ ରୁମରେ ଯାଇକି ଆଉ ରହିବୁ କି। ଆମେ ଏଇ ଡାଇନିଂ ରେ ଶୋଇପଡୁ ସକାଳୁ ଉଠିକିନା ଆମେ ଦନ୍ତ ବାର୍ସନ କରିକି ପଳେଇ ଆସୁ। ହଉ ରଖୁଛି ତାହେଲେ।
ହଁ ହଁ।
ହ।